ହାଲୋ ହାଲୋ।
ସୁପ୍ରଭାତ କଣ କରୁଚ଼ନ୍ତି?
ହଁ ଏଇଠି ବସିଥିଲି ଆଉ।
ଖିଆପିଆ ସଇଲାଣି?
ହଁ ଆପଣଙ୍କର ସରିଲାଣି?
ହଁ ଆମର ଖିଆ ପିଆ ସରିଲା
ହଁ ଆମର ଖିଆ ପିଆ ସରିଲାଣି କଣ ଖାଇଲେ?
କଣ କହିଲେ?
କଣ ଖାଇଲେ?
ହଁ ପିଠା ଆଉ ଏଇ ସବୁ ଜିନିଷ ଖାଇଲୁ ଆଉ। ତମେ?
ହଁ ମୁଁ ଚାହା ବିସ୍କୁିଟ ଖାଇଥିଲି।
ଆମେ ବି ସେଇ ପିଠା ହରିକା ଖାଇଲୁ ଆଉ ଆଉ କଣ ସେଇ ସବୁ ଜିନିଷ ଆଉ ଏଇ ପାଖରେ ତ ସେଇ ସବୁ ଜିନିଷ ତା ହଉଛି ଆଉ।
ହୋଉଛି।
ଆଜି ମୁଁ ତମକୁ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ କହିବି ଶୁଣିବ?
ହଁ କୁହନ୍ତୁ।
ଅ ସୁଭଷ ଚନ୍ଦ୍ର ବୋଷ ଆମର ଯିଏକି। ଆ ଗୋଟେ ସ୍ଵାଧୀନତା ସଂଗ୍ରାମୀ। ଥିଲେ ସିଏ ବେଙ୍ଗଲୀ ଜାଣିଥିଲେ, ଓଡିଆ ଜାଣିଥିଲେ। ଆଜ୍ଞା।
ହ୍ୟାଲୋ।
ସିଏ ବେଙ୍ଗଲୀ ଜାଣିଥିଲେ, ଓଡିଆ ଜାଣିଥିଲେ। ତାପରେ ସିଏ ଆମର କଟକର ବେସିକାଲି ସିଏ ଆମର କଟକରେ ହି ଜନ୍ମ ହେଇଥିଲେ। କଟକର ଓଡିଆ ବଜାରରେ ସେ ଜନ୍ମ ହେଇଥିଲେ ଅଇକା ତାଙ୍କର ଜନ୍ମ ସ୍ ସ୍ତାନଟାକୁ ଆମର ମିଉଜିଅମ୍ ବୋଲି ଅଇକା ତାଙ୍କର ଜନ୍ମସ୍ତାନଟାକୁ ଆମର ଅ ଉଁ କଟକରେ ଆମର କଣ ବାର୍ଥ ପ୍ଲେସ୍ ବୋଲି ନେତାଜୀ ବାଥ୍ ପ୍ଲେସ୍ ମ୍ୟୁଜିୟମ ବୋଲି କୁହାଯାଉଛି।
ଜାନକୀ ଭବନ ଠାରେ ସେ ଜନ୍ମ ହେଇଥିଲେ।
ତ ସିଏ କି ସିଏ ତାଙ୍କର ଟୋଟାଲ ଚଉଦ ଭାଇ ଭଉଣୀ ଥିଲେ। ତାଙ୍କ ଭିତରୁ ସିଏ ଜଣେ ବହୁତୁ ବ୍ରିଲିଆଣ୍ଟ୍ ମାନେ ବହୁତ୍ ବିଲିଆଣ୍ଟ୍ ଯାହାର ନା ଶୁଣିଲେ ଆମର ଇଂରେଜ୍ ମାନେ ଡରୁଥିଲେ ତାଙ୍କ ମନରେ ଡର ଆସୁ
ସିଏ ଆମର ଜାନୁଆରୀ ତେଇଶି ଅଠରଶଅ ସତାଲବେରେ ଜନ୍ମଗ୍ରହଣ କରଥି
ଆଜ୍ଞା ଆଜ୍ଞା ଆଜ୍ଞା ଜାନୁଆରୀ ତେଇଶି ଅଠରଶଅ ଶତାଲବେ। ତାପରେ ସେ କଣ କଲେ ପର ମୁହୂର୍ତ୍ତରେ ଆମର ତାଙ୍କର ପାଠ ପଢା ସାରି ସିଏ ଗଲେ। ଅମ୍ ଯେତେବେଳେ ତାଙ୍କର କଲେଜରେ ପଢୁଥିଲେ ଗ୍ରାଜୁଏସନ୍। ଗ୍ରାଜୁଏସନ ର ଗୋଟେ ଯୋଉ ଫଙ୍କସ୍‌ନ ଯେମିତି ହୁଏ ସେମିତି ହେଲା ଭିତରେ। ତାଙ୍କର ଯୋଉ ଅଧ୍ୟାପକ ଥିଲେ ସେ ଅଧ୍ୟାପକ ଦେଶ ଆମ ଦେଶ ବିରୁଦ୍ଧରେ କିଛି କହିବାରୁ ବା ଦେଶ କୁ ଲଗେଇ କିଛି କଥା କହିବାରୁ ଯାହା ଦ୍ଵାରା ସେ ପୁରା ବିରକ୍ତ ହୋଇକି ତାଙ୍କର ଦେଶ ଭାବ ସେତେବେଳୁ ବି ଥିଲା ତ ସିଏ ବିରକ୍ତ ହଇକି ତାଙ୍କୁ ବହୁତ୍ କଥା କହିଥିଲେ ର୍ଦୁବ୍ୟବହାର କରିଥିଲେ ଯାହା ଦ୍ୱାରା ତାଙ୍କ କୁ ସେଠୁ ରସିିକେଟ ବା ବହିଷ୍କୃତ କରାଯାଇଥିଲା ସେଠୁ ଆସିଲା ପରେ ତାଙ୍କ ବାପାଙ୍କର କଡା ନଜର ବାପା ତାଗିଦ୍ ରେ ସିଏ ଗଲେ କୋଉଠି କିନା ଆମର ଇଂଲଣ୍ଡ। ସରି ସରି ସିଏ ଗଲେ ଆମ ଲଣ୍ଡନ ଲଣ୍ଡନ ରେ ସେଠି ସେ କଣ କଲେ? ଓକିଲାତି। ପାଠ ପଢିଲେ ନାଇଁ ନାଇଁ ସରି ସରି ଓକିଲାତି ନୁହଁ ସେ ଗ୍ରାଜୁଏସନ କଲେ ଗ୍ରାଜୁଏସନ ସାରିକି ସେ ତାଙ୍କର ଆଇ ସି ଏସ୍ ପାଇଲେ। ଆଇସିଏସ୍ ପାଇଲେ ଆଇସ୍।
ଆଇସି ଏସ୍ ପରୀକ୍ଷାରେ ବି ସେ ଉତ୍ତୀର୍ଣ୍ଣ ହେଇଥିଲେ।
ଆଇସିଏସ୍ ପରୀକ୍ଷାରେ ବି ସେ ଉତ୍ତୀର୍ଣ ହେଲେ ଗ୍ରାଜୁଏସନରେ
ଆଇସି ଏସେସ୍ ଶୁଣ ଆଇଏସ୍ ପାଇକି ବି ସେ ଦେଶ ସେବା ପାଇଁ ଚାକିରିକୁ ବି ତ୍ୟାଗ କରିଦେଲେ।
ଚାକିରିକୁ ତ୍ୟାଗ କଲେ ଆଇସିଏସ୍ ପାଇଲେ ପରବର୍ତ୍ତୀ ସମୟରେ ସେ ଚାକିରୀକୁ ତ୍ୟାଗ କଲେ। ସେ ସେଠୁ ଇଟାଲୀ ଗଲେ ଇଟାଲୀରୁୁ ବ୍ରିଟେନ ଗଲେ ସେ ବହୁତୁ ଜେଗା ଯାଇଚ଼ନ୍ତି। ଆଉ ବାହାରେ ଥାଇକି ବି ସିଏ ଏଇ ସ୍ଵାଧୀନତା ସଂଗ୍ରାମୀରେ ଭାଗ ଥିଲେ ପରୋକ୍ଷ ଭାବରେ। ତାପରେ ସିଏ ସତ୍ୟଜିତ୍ ନା ଏମିତି ଗୋଟେ କିଏ ଅଛନ୍ତି ତାହା ଥ୍ରୁରେ ଆସି ପହଞ୍ଚିଲେ କୋଉଠି ନା ଆମର ସ୍ୱାଧୀନତା ସଂଗ୍ରାମ ଜୁନ୍ ଇ ଏ ରେ ଯୋଗ ଦେଲେ। ଯୋଉଟା ଜାଲୱନ୍ ବାଗ ହତ୍ୟା ବେଳେ ଯେତେବେଳେ ମହାତ୍ମା ଗାନ୍ଧୀ ଜେଲରେ ଥିଲେ ସେତେବେଳେ ବି। ସେ ଆସି ପହଞ୍ଚଲେ ଜାଲୱନ୍ ବାଗ ହତ୍ୟା ବେଳେ ଗାନ୍ଧି ଇଊଳ ଚୁକ୍ତି ଯେତେବେଳେ ହେଲା। ସେତେବେଳେ ସେ ଯୁଦ୍ଧରେ ସାମିଲ ଥିଲେ ତାଙ୍କୁ ବି ସେ ସକାଶେ ଦୁଇ ବର୍ଷ କାରାଦଣ୍ଡ ହୋଇଥିଲା।
ହଁ। ତାଙ୍କର ଆମର ତିନିଟା ପ୍ରସିଦ୍ଧ ସ୍ଲୋଗାନ ଥିଲେ ଜାଣିଥିବ।
ତାଙ୍କର ହଁ ସିଏ ଗୋଟେ ରକ୍ତ ଦିଅ ମୁଁ ତମକୁ ସ୍ଵାଧୀନତା ଦେବି ତାପରେ ଗୋଟେ ଥିଲା କି ଦିଲ୍ଲୀ ଚାଲୋ। ତାପରେ ଥିଲା ଜୟ ହିନ୍ଦ୍ ତାପରେ ଥିଲା ତାଆ ତାପରେ। ସେ କଣ କରିଥିଲେ ନା ଆମର ସେଠୁ ଆସି। ଜେଲ ରୁ ଆସି କଂଗ୍ରେସ ଯୋଉ ଆମର କଂଗ୍ରେସର କଲିକତ। ବେଙ୍ଗଲୀ କଂଗ୍ରେସ ସେଠି ମିଶିଲେ ମିଶ ସେଠି ସଭାପତି ସି ଥିଲେ ସେ ଦଳର। ସଭାପତି ଶାସନ କଲେ ତାପରେ ଉଣେଇଶ ତିରିଶ ମସିହାରେ ସେ କଣ କଲେ। ନା ଗଟେ। ହ ଇଏ କଲେ କଣଟା ଆମର ତାଙ୍କର ଗୋଟେ ଦଳ ନା ଥିଲା ଆଜାଦ ହିଦ। ଫୈଜ ଆଜାଦ ହିଦ ଫୌଜ ଦଳ ଗଠନ କଲେ। ନିଜସ୍ୱ ଦଳ ଗଠନ କଲେ ତାହା ଦ୍ଵାରା ସେ ଦେଶ ସ୍ଵାଧୀନରେ। ସାହାଯ୍ୟ କରିପାରିବେ ସେ ଦଳ ମାଧ୍ୟମରେ। ସେଥର କର ତାପରେ ସେ ଧୀରେ ଧୀରେ ଧୀରେ ଧୀରେ ଏକତିରିଶରେ ଜେଲ ଗଲେ ଏକତିରିଶ। ଜେଲ ରୁ ଆସିଲେ। ତାପରେ ସେ ଗାନ୍ଧି ୟୁରିୟମ ଚୁକ୍ତି ହେଲା ଗାନ୍ଧି ଯେତେବେଳେ ଜେଲ ଥିଲେ ବାହାରିକି ଗାନ୍ଧି ୟୁରିୟମ ଚୁ
ତାପରେ ସେ ଆମର ଜାତୀୟ କଂଗ୍ରେସରେ ଦିଥର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଗୋଟ। ଗୋଟେ ହଉଛି ଉଣେଇଶହ ଅଠତିରିଶ ରେ ଗୋଟେ ଉଣେଇଶହ ଅଣଚାଳିଶ ରେ ହଁ।
କି ରେକର୍ଡ କରିଛନ୍ତି ସେ ସମୟରେ ସେ ଦୁଇଥର ହେଇକି ରେକର୍ଡ କରୁଛନ୍ତି ଏଇଟା ଗୋଟେ ରେକର୍ଡ ଥିଲା ତାଙ୍କ ସମୟରେ। ତାପରେ ସିଏ ଆମର କଣ କଲେ ନା ଏତିରି। ବସିବା ପ ଯେତେବେଳେ ସେ ଜେଲ ଗଲେ ଜେଲ ରୁ ଆ ଲେ ଭାରତ ଛାଡ ଆନ୍ଦୋଳନ ସେତେବେଳେ ହଉଥିଲା ଅସହଯୋଗ ଆନ୍ଦୋଳନ ଚାଲିଥିଲା। ସେଇ ସମୟରେ ସିଏ କଣ କଲେ ନା ମହାତ୍ମା ଗାନ୍ଧୀଙ୍କ ସହିତ ଯୋଗାଯୋଗ କଲେ। ଦଳରେ ମିଶିଲେ ସଭାପତି ଦଳରେ ଦୁଇ ଥର ହେଇକି ରେକର୍ଡ କଲେ। ତାପରେ ସିଏ ସଂଗ୍ରାମରେ ଯୋଗଦଲେ। ତାଙ୍କର ସ୍ଲୋଗାନ ଥିଲା ତୁମ ମୁ ତୁମ ତମେ କଣ ରକ୍ତ ଦିଅ ମୁଁ ସ୍ଵାଧୀନତା ଦେବି ମୁଁ ତମକୁ ସ୍ଵାଧୀନତା ଦେବି। ତାଙ୍କର ଏଇଟା ଥିଲା ଏହାର ଅର୍ଥ ହେଉଛି। ଯେ ତମେ ଯେତେ ପାରୁଛ ସେତେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କର। ଯାହା ଦ୍ଵାରା ସ୍ଵାଧୀନତା ମିଳିପାରିବ ମୁଁ ଅଛି ତମ ସହିତ। ତାପରେ ତାଙ୍କର ଦିଲ୍ଲୀ ଚାଲୋ ଗୋଟେ ସ୍ଲୋଗାନ ଥିଲା ଆଉ ଜୟ ହିନ୍ଦ। ଏଇଟ ବି ତାଙ୍କର ଗୋଟେ ସୋଗ୍ରାମ ଥିଲା। ତ ସିଏ କଣ କଲେ ନା ଏଇ ସବୁ ଭିତରେ ସିଏ ତାଙ୍କର ଓ ଆନ୍ଦୋଳନରେ ସବୁ ସାମିଲ ହେଲେ ମହାତ୍ମା ଗାନ୍ଧୀଙ୍କ। ଆନ୍ଦୋଳନରେ ସବୁ ସାମିଲ୍ ହୋଇ ତାପରେ ସେ ଧୀରେ ଧୀରେ ଧୀରେ ତାଙ୍କର ସଂଗ୍ରାମ କରିଚାଲିଲେ ତ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଭିତରେ ସିଏ ବି ଜଣେ ସ୍ଵାଧୀନତା ସଂଗ୍ରାମୀ ରହିଲେ। ଆଉ ଆମର ଦେଶକୁ ସ୍ଵାଧୀନତାରେ ବି ସାହାଯ୍ୟ କରିଥିଲେ ସେ କିନ୍ତୁ ତାଙ୍କ ମରିବାଟା ସେଇଟା ତାଙ୍କ ମରିବାଟା
ତାଙ୍କର ମରିବାଟା ଦେଖ ଅଠ ଅ ଅଠର ଅଗ ଅଗଷ୍ଟ ଟା ଅଠର ତାରିଖ ଉଣେଇଶଶହ ପଇଁଚାଳିଶ ରେ। ତାଇୱାନ ଠାରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଏ। କିନ୍ତୁ ଏହା ମଧ୍ୟ ଏବେ ବି ଏକ ରହସ୍ୟମୟ ହୋଇରହିଯାଛି ସେଇଟା ସତକ ମିଛ ବି କୁହାଜାଇ ବି ସେଟା ଜଣା ପହିଲାନି।
ସଠିକତା ନାହିଁ ତାଙ୍କ ମରିବା ପରେ ଆମର ଦେଶ ସ୍ଵାଧୀନତା ହୋଇଛି। ଦେଶ ସ୍ୱାଧୀନ ସେ ଦେଖିହାନ୍ତି କାରଣ ଦେଶମର ସ୍ୱାୀନ ଥିଲା ଉଣଇଶହ ସତଚାଳିଶରେ ସିଏ ମଲେ ପଇଚାଳିଶିରେ।
ହଁ।
ତାପରେ ତାଙ୍କ ମରିବାଟା ବି ସଠିକତା ନାହିଁ ଆଜି ଯାଏ ଆମେ ମାନି ନଉ ଯେ ସେଇ ବିମାନ ଦୁର୍ଘଟାରେ ସେ ମରିଛନ୍ତି କିନ୍ତୁ ନା ଆମେ ତାଙ୍କର ଶବ ପାଇଛୁ ନା ଆମେ ତାଙ୍କର କିଛି ଜାଣିଛୁ ତ ଆମେ ଆଜି ପର୍ଯ୍ୟନ୍ତ ବି ସେଟା ସନ୍ଦେହ ଜନକ ହେଇକି ସେ ଜିନିଷଟା ରହି
ହଁ ସେଇଟା ଆଜି ଯାଇଏବି ସେଇଟା ସନ୍ଦେହରେ ରହିଲା।
ତ ସୁଭାଷ ଚନ୍ଦ୍ର ବୋଷଙ୍କର ଏମିତି ଥିଲା ତାଙ୍କର ଜୀବନ ଥିଲା ଆଉ ଆମ କଟକ ର ପୁରା ଆମ ମାନେ କଟକ ଏରିଆର ଆଜି ଯାଏବିି ସେଠି ମ୍ୟୁଜିୟମ୍ ନେତାଜୀ ମ୍ୟୁଜିୟମ୍ ଅଛି। ଏବେ ନେତାଜୀ ବସଷ୍ଟାଣ୍ଡ ଗୋଟେ ଅଛି ନେତାଜୀ ମ୍ୟୁଜିୟମ ରେ ଆପଣ ଗଲେ ସବୁ ଦେଖିପାରିବେ ସବୁ ତାଙ୍କର
ହୁଁ। ତାପରେ ଆମର ଆଜାଦ୍ ହିନ୍ଦ୍ ଫୌଜ ଯୋଉ ସେ କରିଥିଲେ? ସେଟା ଯାହାକୁ ଆମେ ଇଣ୍ଡିଆନ୍ ନ୍ୟାସନାଲ ଆର୍ମି ମଧ୍ୟ କୁହାଯାଏ। ତାହା ଭାରତର ହଁ ତାହା ଭାରତର ସ୍ଵାଧୀନତା ସଂଗ୍ରାମ ଇତିହାସରେ ଏକ କୌରବମୟ ଏବଂ ସାହସିକ ଅଧ୍ୟ୍ୟାୟ ନଥିଲା।
ଶୁଣନ୍ତୁ ଆଜି ପର୍ଯ୍ୟନ୍ତ ଫୌ ମାନେ ସିଏ ଗୋଟେ ଆଜାଦ୍ ହିନ୍ଦ୍ ଫୌଜ ଯୋଉ ସେ ସମୟରେ ରଖିଥିଲେ? ଗଢିଇଥିଲେ ସେ ସମୟରେ ସେତିକି ମାନେ ଏତେ ସ୍ଵାଧୀନତା ସଂଗ୍ରାମୀ ଭିତରେ ସେ ସମସ୍ତେ ତ ଗୋଟେ ଗୋଟେ ଗୋଟେ ଗୋଟେ ଓଏ ରେ ସବୁ ବଡ ବଡ କାମ କରିଛନ୍ତି। କିଏ କା ସ୍ତ୍ରୀ ପିଲାକୁ ଛାଡିଛନ୍ତି କିଏ କାହାର ଫାମିଲି ଛାଡିଛନ୍ତି କିଏ କାହାର ଜାଗାବାଡି ଛାଡିଛନ୍ତି କିଏ କାହାର ଧନସମ୍ପତି ଛାଡିଛନ୍ତି। କିନ୍ତୁ ସୁଭାଷ ଚନ୍ଦ୍ର ବୋଷ ବହୁତ ବ୍ରିଲିଆଣ୍ଟ୍ ଥିଲେ।
ଆଜାଦ୍ ହିନ୍ଦ୍ ସରକାର ଯୋଉଥିଲେ ଅକ୍ଟୋବର ଏକୋଇଶି ଉଣେଇଶହ ତେୟାଳିଶିରେ ନେତାଜୀ ସିଙ୍ଗାପୁର ଠାରେ ଭାରତର ପ୍ରଥମ ଅସ୍ତାଇ ସ୍ୱାଧୀନ ସରକାର ଗଠନ କରିନଥିଲେ କି?
ଆଜ୍ଞା ତାପରେ କି ମାନେ ବହୁତ ବ୍ରଲିଆଣ୍ଟ୍ ଥିଲେ ଯାହାକୁ କି? ଆମ ଇଂରେଜମାନେ ବହୁତ ଡରୁଥିଲେ ତାଙ୍କ ନାଁ ଶୁଣିଲେ ଆମ ଇଂରେଜ ମାନେ ଡରନ୍ତି।
ଯଉ ଲାଲକିଲା ମକଦ୍ଦମା
ଲାଲକିଲା ମକଦ୍ଦମାରେ ବି ସେ ତାଲକିଲା
ହୁଁ ଯୁଦ୍ଧ ପରେ ସେଇ ଯୁଦ୍ଧ ପରେ ସେ ବ୍ରିଟିଶ୍ ସରକାର ଆଇ, ଏନ୍, ଏ, ର ପ୍ରମୁଖ ଅଫିସର ଯୋଉ ନୱାଜ ଖାନ୍ ପ୍ରେମ ସେଗଲ୍ ଏବଂ ଗୁରୁବକ୍ସ୍ ସିଂ ଭିଲନ୍ ଏଇମାନଙ୍କ ବିରୁଦ୍ଧରେ ଲାଲ୍ ଲାଲ୍ କିଲ୍ଲାରେ ମକଦ୍ଦମା ଚ ଚଳାଇ ନଥିଲେ କି ଏହା ଦେଶ ବ୍ୟାପୀ ଏକ ପ୍ରବଳ ଗଣ ଆନ୍ଦୋଳନ ସୃଷ୍ଟି କରିଥିଲା ଯାହା ବ୍ରିଟିଶ୍ ଶାସନର ମୂଳ ଦୁଆ ଦୋହଲାଇ ଦେଇଥିଲା।
ଦୋହଲାଇ ଦେଇଥିଲା ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କ ର ବ୍ରିଟିଶ୍ ମାନଙ୍କର ସବୁ ମୂଳମୂଳ ଅଂ ସବୁ ଧୋହଲାଇ ଦେଇଥିଲେ ଯାହା ଦ୍ଵାରା କି ମୁ ଇଂରେଜ ମାନେ ବ୍ରିଟିଶି ମାନେ ନେତାଜୀଙ୍କ ନାଁ ଶୁଣିଲେ ବି ଡରୁଥିଲେ ଆଉ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବହୁତୁ ବାହାର ଦେଶ ବୁଲିଛନ୍ତି ବ୍ରିଟେନ ବୁଲିଛନ୍ତି ଇଟାଲୀରେ ଯାଇକି ବି ସେ ବୁଲିଛନ୍ତି ଯା ଯାଇକି କଥାବାର୍ତା ହେଇକି ଆସିଛନ୍ତି ଆମ ସ୍ଵାଧୀନତା ବିଷୟରେ।
ଆଜାଦ ଫୌଜ ସାମରିକ ସାମରିକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ସଫଳ ହୋଇନଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ସଫଳ ହୋଇନଥିଲେ ହେଲେ ବି ଭାରତୀୟ ମାନଙ୍କ ମଧ୍ୟରେ ଯେଉ ହଁ ଭାରତୀୟ ମାନଙ୍କ ମଧ୍ୟରେ ଯୋଉ ଥିଲା ଦେଶ ପ୍ରେମ ସାହସର ନିଆଁ ଜଳାଇଦବା ତାପରେ ତାହା ବ୍ରିଟିଶ୍ ଶାସକଙ୍କୁ ଭାରତ ଛାଡିବା ପାଇଁ ବାଧ୍ୟ କରିଥିଲା।
ବାଧ୍ୟ କରିଥିଲା ତ ବ୍ରିଟିଶ ଶାସନ ମାନେ ତାଙ୍କ ସକାଶେ ସେ ବାଧ୍ୟ ନେତାଜୀ ସୁବାଷଚନ୍ଦ୍ର ବୋଷ ଏତେ ବାଧ୍ୟ ତାଙ୍କୁ କରିଦେଇଥିଲେ ସବୁ ପ୍ରକାରର ବାଧ୍ୟ ସାମରିକରେ ଆଉ ମାନସିକରେ ସବୁ ପ୍ରକାରର ଯୁଦ୍ଧରେ ବି ସବୁ ପ୍ରକାରର ବାଧ୍ଯ ଏମିତି କରିଦେଇଥିଲେ କି ବାଧ୍ଯ ହେଇଥିଲେ ଭାରତ ଛାଡିବା ପାଇଁ କିନ୍ତୁ ଦୁଃଖର ବିଷୟ ଆମର ଭାରତ ସ୍ଵାଧୀନତା ବେଳକୁ ଆମର ସୁବାଷଚନ୍ଦ୍ର ବୋଷ ଆମ ପାଖରେ ନଥିଲେ।
ହଁ ତାପରେ ଯୋଉ ବି ସେନାର ବି ଭିନ୍ନ ବାହିନୀକୁ ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ ମୌଲାନା ଆଜାଦ୍ ଙ୍କ ନାମରେ ନାମିତ କରାଯାଇଥିଲା ଯାହା ଜାତୀୟ ଏକତାର ପ୍ରଦର୍ଶନ କରୁଥିଲା।
ଜାତୀୟ ଏକତାର ପ୍ରଦର୍ଶନ କରୁଥିଲା ଆଜ୍ଞା ଯାହାବି ତାଙ୍କ ଦ୍ଵାରା ସେ ଫୈଜ ବି ଚାଲିଥିଲା। ସେ ମଲା ପରେ ବି ସେ ଫୌଜ ଚାଲିଥିଲା ତାଙ୍କ ମୃତ୍ୟୁ ପରେ ବି ସେ ଫୌଜ ଚାଲିଥିଲା।
ତାପ ରେ ଉଣେଇଶ ତେୟାଳିଶ ମସିହା ଜୁଲାଇ ମାସରେ ନେତାଜୀ ସୁଭାଷଚନ୍ଦ୍ର ବୋଷ ସିଙ୍ଗାପୁର ପହଞ୍ଚିଥିଲେ। ଏବଂ ଏହି ସେନାର ସର୍ବୋଚ୍ଚ କମାଣ୍ଡର ଦାୟିତ୍ୱ ଗ୍ରହଣ ବି କରିଥିଲେ। ଏହାକୁ ଏକ ଶକ୍ତିଶାଳୀ ଏବଂ ସଂଗଠିତ ରୂପ ବି ଦିଆଯାଇଥିଲା।
ଆଜ୍ଞା ତାଙ୍କର ବହୁତୁ ଅବଦାନ ଥିଲା ସୁବାସ ଚନ୍ଦ୍ର ବୋଷ ଙ୍କର। ବଟ ତାଙ୍କ ମୃତ୍ୟୁ ଟା ରହସ୍ୟମୟ ରହିଗଲା ଆଉ।
ପଛ ଘୁଞ୍ଚା ବିଷୟରେ ସେ ପ୍ଲାନ ଓ କୋହିମା ଯୁଦ୍ଧରେ ପ୍ରତିକୂଳ ପାଗ ଖାଦ୍ୟ ଭାଗ ଏବଂ ଦ୍ଵିତୀୟ ବିଶ୍ୱ ଯୁଦ୍ଧରେ ଯା ଇଟାନ ର ପରାଜୟ ଯୋଗୁଁ ଆଜାଦ ହିନ୍ଦ ଫୌଜ ଙ୍କୁ ପଛକୁ ହଟାଇ ଦେଇଥିଲେ।
ଆଜ୍ଞା।
ତାପରେ ଉଣେଇଶ ଟା ପେଡିଲ୍ସ ପଇଁଚାଳିଶ ଅଗଷ୍ଟରେ ଜାପାନ ଆତ୍ମସମର୍ପଣ କରିବା ପରେ ଏହି ସେନା ଭଙ୍ଗ ହୋଇନଥିଲା କି?